ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର। କଣ କରୁଛନ୍ତି?
ଏଇଠି ବସିଛି। ଆଉ ଆପଣ?
ଏଇଠି ବସିଛି ଆଉ। ଆଉ ଗରମ କେମିତି କଣ ହଉଛି?
ହଁ ବହୁତ ଜୋରରେ ଗରମ ହଉଛି।
ଏ ବର୍ଷ ତ ବହୁତ ଗରମ ତ ଗରମ ଯୋଉଁମାନେ ଏସିି ଅଛି ସେମାନେ ମତେ ଲାଗୁଛି ବୋଧେ ଟିକେ ମାନେ ଅଳ୍ପ ବେଶ ମାନେ ନୁହ ତ ଦିନ ସାରା ଏସିରେ ରହିବେ ଯେତିକି ଟାଇମ ବି ରହୁଥିବେ ଏସିି ରେ ତାଙ୍କୁ ଟିକେ ଭଲ ଲାଗୁଥିବ। ଆଉ ଯାହାର ଏସିି ନାହିଁ ସେ ବହୁତ କଷ୍ଟ ତାକୁ ହଉଥିବ।
ହଁ ଆଉ ଏଇ ଗଛ ମୂଳରେ ଯୋଉ ପବନ ଗାଁ ଗହଳି ଗାଁ ଗହଳିରେ ଯୋଉ ଗଛ ମୂଳରେ ଯୋଉ ପବନ ଖାଆନ୍ତି। ଖରାହେଲେ ସେଇଟା ବହୁତ ଭଲ ଲାଗେ। ଲାଇନ୍ କଟି ଯାଇଥିବ ସମସ୍ତେ ଯାଇକି ଗଛ ମୂଳରେ ବ
ସେଇଟା ତ ବଢିଆ ଲାଗେ ମୁଁ ମାନେ ଏମିତି ଅଜା ବାହାରକୁ ଯାଇଥିଲି। ତ ମୁଁ ଜାଣିନଥିଲି ଯେ ଏମିତି ହୁଏ ଆମେ ତ ସହରାଞ୍ଚଳରେ ରହୁନା। ତ ଗାଁ ଅଞ୍ଚଳ କଥା ମୁଁ ତ ସେତେ କିଛି ଜାଣିନଥିଲି। ତ ଆମେ ଥରଟେ ଏମିତି ଅଜାଙ୍କର ମାନେ ମାମୁଁଙ୍କର ବାହାଘରେ ଏମିତି ଆମେ ଯାଇକି ଥିଲୁ। ଚାରି ପାଞ୍ଚ ଦିନଙ୍କ ମାମୁଙ୍କ ବାହାଘର ପାଇଁ ଆମେ ଯାଇଥିଲୁ ତ ସେ ଏଠି ଏମତି ଲାଇନ କଟିଲା ଲାଇନ କଟିଲା ସବୁ ପିଲା ପୁରା ହୋ ହା ହେଇକି ଏଇ ଲାଇନ କଟିଲା ଲାଇନ କଟିଲା ହେଇ ମାନେ ସବୁ ପିଲା ହୋହା ହେଲେ ମାନେ ଆମକୁ ବି ବୁଢିଆ ଖୁସି ଲାଗିଲା ପୁରା ଗାଁ ଟା ଯାକ ପୁର ଅନ୍ଧାର ଆମର ଏଇଠି ସହରାଞ୍ଚଳରେ ଲାଇନ୍ ଗଲେ ବି ଅଧା ଲାଇନ ଥିବ କିମ୍ବା ଆ ମାନେ ଲାଇନ୍ ଗଲେ ବି ସୋଲାର ଫୋଲାର କି ଚାର୍ଜ ଲାଇଟ୍-' ଙ୍ଗା ଥିବ କିନ୍ତୁ ଗାଁ ହଁ ଇନଭର୍ଟର ଭଙ୍ଗା ଥିବ ତ ଗାଁ ଏରିଆ ରେ ମାନେ ଯଦି ଲାଇନ ଯିବ ଗୋଟେ ଖଣ୍ଡମଣ୍ଡଳ କିଛି ବି ଦେଖାଯିବନି। ଆମର ଏପଟେ କଣ ହୋଉଚି ଯେଦି ଗୋଟେ ପଟ ଲାଇନ୍ ଯିବ ଆଉ ଗୋଟେ ପଟ ଲାଇନ ବି ଦେଖ ଖା ଯାଉଚି କିଛି ଅସୁବିଧା ନାହିଁ।
ହଁ।
ତ ଆଉ ସେଠି ଗାଁରେ ପୁରା ପୁରା ହାଲା ଗୁଲା ହେଇକି ନାଇଁ ଲାଇନ୍ ଗଲା ଲାଇନ ଗଲା ଏମିତି ହେଇକି ପୁରା ଚିଲେଇବେ ପିଲାମାନେ ପୁରା ମାନେ ଲା ଆଇନ୍ ଅନ୍ଧାରରେ ଲୁଚ ଗାଳି ଖେଳିବେ।
ହଁ।
ପୁରା ଲୁଚ୍ ମାନେ ଲୁଚ ଗାଳି ବି ଖେଳନ୍ତି। ଯେ ଅନ୍ଧାରକୁଆନେ ଆମେ ଡରୁଚେ ଅନ୍ଧାରରେ ଜନ୍ତୁ ଯୁନ୍ତା କି କଣ ଗୋଟେ ଆସିବହାରି ମାନେ ଆମେ ସହରାଞ୍ଚଳରେ ଥାଇକି ବି ସେ ଗାଁ ଅଞ୍ଚଳରେ ଥାଇକି ସେ କୋଉ କଣରେ ସେ ଗଛ କଣରେ ନନେ ଗଛ ଉପରେ ଯାଇକି ଲୁଚିବେ ରାତିରେ ବି। ଦିନରେ ତ ଏମିତି ଖେଳନ୍ତି କିନ୍ତୁ ରା ଏଥିରେ ବେଶୀ ଗାଁ ରେ ଖେଳନ୍ତି ଆପଣ କେବେ ଲୁଚା ଲୁଚି ଖେଳିଚନ୍ତି।
ନାଇଁ ତ କିନ୍ତୁ ଆମର ଦିନରେ ଲାଇନ୍ କଟିଗଲେ ଆମେ ସମସ୍ତେ ଆମ ବାରିପଟକୁ ଯାଉ ସେଇଟି ଗଛ ମୂଳେ ବସିକି ସମସ୍ତେ ଲୁଡୁ ଖେଳୁ ଆଉ ଏମିତି ବସିକି ସମସ୍ତେ ଲୁଡୁ ଖେଳିବୁ ବୋହୁତ ମଜାମସ୍ତି ହୁଏ। ଏମିତି ସେଇଠୁ ଦୋଳି ଯେବେ ଯେବେ ଗୋ ଲାଗି ଦେଇଥିବ ଦୋଳି ବି ଖେଳୁଥିବ ସେ ଗଛରେ ଆଉ ରାତିରେ ଲାଇନ କ ଲେ ସମସ୍ତେ ପ୍ରାୟ ମାନେ ଦାଣ୍ଡରେ ସମସ୍ତେ ବାହାରିକି ଆସିବେ ସମସ୍ତେ ବସିଥିବେ ସମସ୍ତେ ଗପସପ ହୋଉଥିବେ। ଲୁଚା ଲୁଚି ଖେଳନ୍ତି ତ ଏଇଟା କେବେ ଖେଳିନୁ ଆମେ କିନ୍ତୁ ଏମିତି ବସିକି ବୋହୁତ ମଜା କରିଥିବୁ ଲାଇନ କଟି ଯାଇଥିବ ବୋହୁତ ଭଲ ଲାଗେ ଏମତି ରାତିରେ ସମସ୍ତେ ବସିକି କଥା ହଉଥିବୁ ଏଇଟା ବୋହୁତ ଭଲ ଲାଗେ।
ବୋହୁତ ବଢିଆ ଲାଗେ। ତ ତାପରେ ଏମିତି କଣ କହିଲେ ଅ ଗାଁରେ ମାନେ ଯିଏ ଉଁହୁଁ। ବୁଢା ବୁଢା ଲୋକ ସେ ସେମାନେ ପୁରା ବସିକି ଏମତି ହସା ହସିଇକି କଥାବାର୍ତ୍ତା ତା ପରେ ଆମର ଗୋଟେ ଅଜାହାର ଗାଁ ରେ ଗୋଟେ ମାନେ ଚାନ୍ଦିନୀ ଥାଏ ମାନେ କୁହ ମଝିରେ ଅଛି ତ ଏହେଁ ମାନେ କୁହ ଚାରିପଟେ ଏମିତି ଚାନ୍ଦିନି ତାକୁ କୁହନ୍ତି। ଏମ୍ତି ଆମେ କୋହୁଚେ ହଁ ତା ମଝିରେ କୁହ ଅଛି ଆଗ୍ ଜ୍ଞା ହଁ ତା ମଝିରେ କୁହ ଅଛି କିନ୍ତୁ ଚାରିପଟା ଗରୁ ଆପଣ ବଡ ଆ ଆକାରରେ ଚାନ୍ଦିନି ହେଇଥିବ ତ କୁହରେ ଆମର ପଡି ଯାଇଥିବା ଗେଟ୍ ପଡିଥିଲା ଗୋଟେ ଗେଟ ରେ ମାନେ ସେ ଗେଟ୍ ଟା ଦିଆ ହେଇଯାଏ କାଳେ ଛୋଟ ପିଲା କିଏ ଉ ଉଠେଇ ଦ କିନ୍ତୁ ଛୋଟ ପିଲା ଉଠେଇ ପାରିବେନି କାହିଁକି ବୋହୁତୁ ଓଜନ ଥାଇ ସେ ଗେଟ୍ ଟା ତ ସେଇଟା ଠିକ ହବନି ତ ତା। ଚାରିପଟାକ ପୁରା ଲାଇନ୍ ମାନେ ଗାଁର ଗୋଟେ ଟାଇମ୍ ଥାଏ। ଏଇ ଟାଇମ ତ ଏଇ ଟାଇମ ରେ ଲାଇନ କଟିବ ସେ ଗୋଟେ ମାନେ ଆଗରୁ ଏବେ ନୁହଁ ଏବେ ତ କେତେ ଯୁଗ ବଦଳି ଗଲାଣି। କିନ୍ତୁ ଆଗରୁ ଥାଏ ଟାଇମ ଟୁ ଟାଇମ। ତ ଟାଇମ ରେ ହିଁ ଲାଇନ ଟା କଟେ। ତ ଲାଇନ୍ କଟିବ ଯେତେବେଳେ ମାନେ ସେଇଠି ସମସ୍ତେ ସବୁ ସପ ଫପ୍ ଆଣିକି ସମସ୍ତେ ପାରିକି ମାନେ ମାନେ ବସିବେ। ଶୋଇବେ ନାଇଁ ନାଇଁ ଆମେ ସବ ରେ ଅ ପାରିକି ଶୋଇବା ସବୁ ଜାଗା ଜଗିଏ।
ହଁ ଆଉ ଗରମ ଦିନେ ଲୋ କମାନେ ଗାଁ ଗହଳିରେ ଛାତ ଉପରେ ଯାଇକି ଶୁଅନ୍ତି। ମସୁରୀ ଟାଣିକି ଶୁଅନ୍ତି। ଆଉ ବହୁତ ଭଲ ଲାଗେ ରାତିରେ ଛାତ ଉପରେ ଶୋଇବା ଟା। ଏସବୁ ଗାଁ ଗହଳିରେ ଅଛି ଆଉ ଆଜିକାଲି ତ, ସବୁ ଯାହା ଘରେ ଘରେ ଏସି ଆଉ ସମସ୍ତେ ତ ସେ ଯିଏ ରହିଲେ ଆଉ ଛାତ ଉପରୁକୁ କିଏ ଯାଉଛି ଆଉ ଗାଁ ର ଇଏଟା କୋଉଠୁ ଆସିବ ଅନୁଭବ। ପଟ କଉଠୁ ଆସିବ ଗାଁର ସମସ୍ତେ ମାନେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବଢିଲାଣି ତ। ସେଇଥିପାଇଁ ସମସ୍ତେ ସହରରେ। କଣ କହିଲେ?
କଣ କହିଲେ?
ନ ହେଲେ ମ୍ୟାଡମ ଆପଣଙ୍କୁ ଶୁଭୁଛି?
ହଁ ଭୟସ କଟ ହଉଥିଲା ହଁ ଏବେ ସୁଭିଲା ହଁ ହଁ କୁହନ୍ତୁ, ନେଟୱର୍କ।
ଛୋଟ ମାନେ ପାଠ ପଢା କଥା ଭାବିଲେ ମାନେ ଆପଣ
ହାଲୋ। ହାଲୋ। ହାଲୋ।